ନମସ୍କାର।
ନମସ୍କାର ବନ୍ଧୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ।
ଆଉ କେମିତି ଚାଲିଛି ଆପଣଙ୍କର ବ୍ୟସ୍ତମୟ ଜୀବନ।
ଭଲ ଚାଲିଛି ବନ୍ଧୁ। ମୁଁ ଆପଣଙ୍କୁ ବନ୍ଧୁ ଗୋଟେ ଜିନିଷ ପଚାରିବାକୁ ଚାହୁଁଛି ମୋତେ ସେ ଜିନିଷ ବିଷୟରେ ଆପଣ କିଛି କହିଲେ ମୁଁ ବହୁତି ନିଜକୁ ଖୁସି ମନେ କରିବି। ବନ୍ଧୁ ମୋତେ ଏ ରଜ ପର୍ବ ବିଷ କିଛି ମୁଁ ଆପଣଙ୍କ ଠୁ ଜାଣିପାରିବି ରଜ ପର୍ବ ବିଷୟରେ ବନ୍ଧୁ ଆପଣ କଣ କିଛି ଜାଣିଛନ୍ତି ମୋତେ କିଛି କହିପାରିବେ ଏଇ ବିଷୟରେ?
ଚେ ଆପଣଙ୍କୁ ଜଣେଇବାକୁ ଚାହିଁବି। ଯେମିତି ରଜପର୍ବ ହଉଛି ଓଡିଶାର ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଲୋକପ୍ରିୟ ପର୍ବ। ଏହା ନାରୀ ତ ମାତୃତ୍ୟ ଏବଂ ପ୍ରକୃତି ଭୂମି ମାତାଙ୍କୁ ମେନ ସେ ଉର୍ବରତାକୁ ସମ୍ମାନ ଦେବା ପାଇଁ ପାଳନ କରାଯାଏ। ରଜ ପର୍ବ ସାଧାରଣତଃ ଜୁନ୍ ମାସର ମଧ୍ୟ ଭାଗରେ ମି ଥୁନ ସଂକ୍ରାନ୍ତି ସମୟରେ ପାଳିତ ହୁଏହ ଏହା ତିନି ଦିନ ମ- ମେନ୍ସ ମୁଖ୍ୟତ ହୁଏ। ଏବଂ ଚତୁର୍ଥ ଦିନକୁ ଆମେ ବସୁମତୀ ସ୍ଥାନ ସହିତ ସମପ୍ ତ କରିଥାଉ। ଠିକ ଅଛି। ରଜ ଶବ୍ଦଟି ହଉଛି ମେନ୍ ସଂସ୍କୃତ ରାଜଶଳ ଶବ୍ଦ ରୁ ଆସିଛି ଯାହାର ହଉଛି ମାନେ ଉଁ, ତୁମତୀ ହୁଅନ୍ତି ନାରୀ ମାନେ। ଏହି ପର୍ବରେ ବିଶ୍ଵାସ କରାଯାଏ କି ଭୂମି ମାତା ଏହି ତିନି ଦିନ ଋତୁମତୀ ହୁଅନ୍ତି ଏବଂ ସେ ଥିପାଇଁ ତାଙ୍କୁ ବିଶ୍ରାମ ଦିଆଯାଏ। ଏହା ହଉଛି ନାରୀ ଶକ୍ତି ସୃଷ୍ଟି ଉର୍ବରତାର ସହିତ ମିନ୍ସ ପ୍ରତୀକ।
ଓ ଆପଣଙ୍କ କହିବା କଥା ହେଲା ବ-ବନ୍ଧୁ ରଜ ହଉଛି ଚାରି ଦିନ। ଚାରି ଦିନ ପାଳନ କରାହଉଛି। ଲାଷ୍ଟ ଦିନକୁ ଆପଣ ବସୁମତୀ ରଜ ବସୁମତୀ ସ୍ନାନ ସହିତ କହନ୍ତି। ତ ଆକ୍ଚୁଲି ବନ୍ଧୁ କହେ ସତ କଥା କହିବାକୁ ଗଲେ ବନ୍ଧୁ ରଜ ତିନି ଦିନି କିନ୍ତୁ ଆପଣ ଚାରି ଦିନି କହିକି ତାକୁ ପାଳନ କରନ୍ତି। ତ ବନ୍ଧୁ ଅ, ରଜର ଫାଷ୍ଟ ଆପଣ କଣ କରନ୍ତି ସଜବାଜ କେମିତି ହୁଅନ୍ତି କଣ କେମିତି କରନ୍ତି?
ହଁ ନିଶ୍ଚୟ ଯେମିତିକି ଆପଣ କହିଲେ କି ଆମେ ଚାରି ଦିନ ଏକ୍ଚୁଲି ଆମର ରଜ ହଉଛି ଚାରି ଦିନ। ପ୍ରଥମ ଏ ଦିନ ହଉଛି ପହିଲି ରଜ। ବୁଝିପାରିଲେ? ଆ, ତାପରେ ହଉ ଚି ମାନେ ମିଥୁନ ସଂକ୍ରାନ୍ତି ମାନେ ଯେମିତି କି ଆମର ରଜ ସଂକ୍ରାନ୍ତି। ତାପରେ ହଉଚି ଭୂମି ଦହନ, ତାପରେ ହଉଛି ବସୁମତୀ ସ୍ଥାନ, ଚାରି ଦିନ ଆମେ ପାଳନ କରୁ।
ତ ପହିଲି ରଜରେ କଣ କରନ୍ତି ବନ୍ଧୁ?
ଯେମିତିକି ପହିଲି ରଜରେ ଆମେ ରଜର ପୂର୍ବ ଦିନକୁ ସଜବାଜ ମାନେ ଯେମିତି କହିଥାଉ। ଏହା ଘରେ ସଫାସତୁରା କରାଯାଏ। ପିଠା ପ୍ରସ୍ତୁତ ହୁଏ। ପର୍ବ ପାଇଁ ସର୍ବ ମାନେ ପ୍ରସ୍ ସ୍ତୁତି ପଳାନ କରାଯାଏ। ଏହା ରଜର ପ୍ରଥମ ଦିନ ହଉଛି ମାନେ ଝିଅ କିମ୍ବା ମହିଳା ମାନଙ୍କୁ ନୂଆ ବସ୍ ତ୍ର ପନ୍ଧିକି ଅଳତା ଲଗେଇ ଦୋଳି ଖେଳାଯାଏ।
ଓ ଅଳତା ଲଗେଇକି ଆପଣ ସଜବାଜ ହେଇ ଦୋଳି ଖେଳନ୍ତି ବନ୍ଧୁ। ଆ, ତ ଏମିତ୍ ଆଉ ଉ, ସେକେଣ୍ଡ ରଜରେ କର୍ କ- ସା- ଦ୍ଵିତୀୟ ରଜରେ କଣ କରନ୍ତି ବନ୍ଧୁ?
ଦ୍ଵିତୀୟ ରଜ ହଉଛି ଆମର ରଜ ସଂକ୍ରାନ୍ତି ଯାହା ତ କିି ଆମେ ତାକୁ ମିଥୁନ ସଂକ୍ରାନ୍ତି ବି କହୁ। ଦ୍ଵିତୀୟରେ ଦିନ ହଉଛି ସବୁଠାରୁ ମୁ ଖ୍ୟ ଦିନ ଏଇ କାର୍ଯ୍ୟରେ ଦିନ ମିନ୍ସ ଏହି ଦିନ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରନ୍ତି ଏବଂ ବର୍ଷା ଋତୁର ଆଗମନର ବି ସୂଚନା ମିଳିଥାଏ।
ଆ, ହୋ। ଆଉ ବନ୍ଧୁ ଆଉ ଆପଣଙ୍କର ଯୋଉଥା ତୃତୀୟ ରଜ ଦିନ ତୃତୀୟ ରଜ ଦିନ କିଛି କରନ୍ତି? ଆଉ କିଛି ସିଏ କରନ୍ତି କି ବନ୍ଧୁ?
ହଁ ନିଶ୍ଚୟ ତୃତୀୟ ଦିନ ବି ମିନ୍ସ ଆମର ହୁଏ ଯାହାତ କି ଆମେ ତାକୁ କହୁ କି ତୃ ଦୃତୀୟ ଦିନ ବି ବାସି ରଜ କହୁ ଏହି ଦିନ ମଧ୍ୟରେ ଆନନ୍ଦ ଖେଳକୁଦ ଭଜନରେ କଟିଥାଏ। ଏବଂ ଚତୁର୍ଥ ଦିନ ଭୂମି ମାତାଙ୍କର ପ୍ରତୀକ ଭାବେ ପୂଜା କରାଯାଏ ଏବଂ ବସୁମତୀ ସ୍ନାନ କରାଯାଏ। ଏହା ସହିତ ପର୍ବର ମାନେ ଏମିତି ହିଁ ସମାପ୍ତି ହୁଏ।
ହ ତ ଆପଣ ରଜ ପର୍ବରେ ଦୋଳି ଆଉ ନୂଆ ପୋଷାକ। ପଷାକ ପିନ୍ଧିବା ସଜବାଜ ହେବା ଅଳତା ସିନ୍ଦୁର ଲଗେଇବା ଆଉ ରଜ ଗୀତ ଗାଇବା ପାନ ପିଠାପଣା ଏସବୁ କାର୍ଯ୍ୟ ଆପଣଙ୍କର ରଜ ପର୍ବରେ ହୁଏ। ଆଉ ଆପଣ ମହିଳା ମାନଙ୍କୁ ମିଶିକି କିଛି ଚାଷବାସ ବା ମାଟି ଖେଳିବା କାମ କିଛି ଏମିତି କିଛି କରନ୍ତି ରଜ ପର୍ବରେ।
ନାଇଁ ରଜ ପର୍ବ ଦିନ ହଳ କରିବା ବନ୍ଦ ରୁହେ ତ ଚାଷରେ ଆମେ କିଛି କାମ କରିବୁ ନା ଆମେ ସେଦିନ ବହୁତ ଏହି ଚାରି ଦିନକୁ ବର୍ଷର ଏଇ ଚାରି ଦିନ ଆମେ ବହୁତ୍ ମଉଜ ମସ୍ତି କରିଥାଉ ଘରେ ମା ପିଠା ପିଠାପଣା ବନେଇଥାନ୍ତି ଯେମିତିକି ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ପ୍ରସ୍ତୁତ କରାହୁଏ ମମି ମା କରିଥାନ୍ତି ପୋଡପିଠା, ମଣ୍ଡାପିଠା, ଚକୁଳି ପିଠା, କାକରା ପିଠା। ପାନ, ପଣା, ଆମ୍ବ, କଠାଳ, ଲିଚୁ, ଭଳି ଋତୁକାରଣ ଫଳ ରଜ ର୍ପବରେ ଏ ସବୁ ଯେ ସବୁଠୁ ମହତ୍ତ୍ୟ ଥାଏ।
ଆ ରଜ ପର୍ବ କେବଳ ଏକ ଉତ୍ସବ ନୁହେଁ। ଏହା ନାରୀ ସମ୍ମାନ ପ୍ରକୃତି। ଓ ସାମାଜିକ ପାଇଁ ମଧ୍ୟ ପାଳନ କରାଯାଏ ରଜ ପର୍ବ। ମୁଁ ଯାହା ବୁ-ବୁଝିପାରିଲି ଆପଣଙ୍କ କଥାରୁ। ଆଉ ରଜ ପର୍ବ ନାରୀ ଆଉ ପ୍ରକୃତି ଉଭୟକୁ ସୃଷ୍ଟିର ମୂଳ ଶକ୍ତି ଦେଇକି ଆପଣ ରଜ ପର୍ବ ପାଳନ କରନ୍ତି। ଏହାତ ବନ୍ଧୁ। ଆଉ ଆଉ କିଛି କୁହନ୍ତୁ ରଜ ପର୍ବ ବିଷୟରେ ବନ୍ଧୁ।
ରଜ ପର୍ବ ହଉଛି ଓଡିଆ ସଂସ୍କୃତିର ଏକ ଅମୂଲ୍ୟ ପରମ୍ପରା ଯାହାକି ଏହା ଆନନ୍ଦ ଉଚ୍ଚ ଭରା। ଭାଇଚାରା, ନାରୀ ସମ୍ମାନ ଆଉ ପ୍ରକୃତିର ପ୍ରେମର ଉତ୍ସବ ଦଳିରେ ଝୁଲା ପିଠା ଏଠାର ସୁଗନ୍ଧ ରଜ ଗୀତ ହସ ଖୁସିରେ ସାରା ଓଡିଶା ଅ ସମୁ କିନ ମାନ ହେଇଥାଏ। ଯେମିତି କିି ମୁଁ ଆପଣଙ୍କୁ କହିଦେଲି ରଜ ପର୍ବ ବିଷୟରେ ସେମିତି ଆପଣଙ୍କୁ ମୁଁ ପଚାରିବା ପାଇଁ ଆପଣଙ୍କ ଗାଁରେ କୋଉ ପର୍ବ ସବୁ ଅଧିକ ଯେମିତି ଦୀପାବଳି, କାଳୀପୂଜା। ସେଇ ବିଷୟରେ ମତେ କିଛି କହିପାରିବେ।
ହଁ ବନ୍ଧୁ ମୁଁ ଆପଣଙ୍କୁ ଆମର ସେଇଠି ଫେମସ୍ ହେଉଛି ଗୋଟେ କାଳୀପୂଜା।
ଆମେ କାଳୀ ପୂଜା ବହୁତ୍ ଧୁମଧାମ ରେ ପାଳନ କରିଥାଉ। ସେଇଟା ମାଆଙ୍କ ଗୋଟେ ଗୋଟେ ମାଆଙ୍କ ର ଗୋଟେ କାଳୀ ପୂଜା ହଉଛି ଗୋଟେ ମାଙ୍କ ପୂଜା ସେ ମାଆଙ୍କୁ ଆମେ ବହୁତ ମାନିଥାଉ। ସେଇ କା ମାଆଙ୍କ ପାଖରେ ଆପଣ ଯାହାବି ପ୍ରାର୍ଥନା କରିବେ ମାନସିକ ର ବେ ସେଇ କାଳୀ ମାଙ୍କ ପାଖରେ ସେ ସେ ଆପ୍ ମନୋସ୍କାମନା ଆପଣଙ୍କର ବହୁତ୍ ଭଲ ଭାବରେ ପୂରଣ ହବ ଉ। ଏ ସେଇଠି ଆରଧନା ପାଇଁ ପାଳନ କରାଯଏ। ଯାଏ ମା କାଳୀଙ୍କୁ ଶକ୍ତି ସାହସ ଅଶୁଭ ଶକ୍ତିର ବିନାଶକାରୀ। ଦେବୀ ଭାବରେ ପୂଜା କରାଯାଇଥାଏ ଏ ବିଶେଷ କରି। ଓଡ଼ିଶା ପଶ୍ଚିମବଙ୍ଗ ଆସାମ ତ୍ରିପୁରାରେ ଏମିତି ବହୁତ ବହୁତ ଜାଗାରେ ମାଙ୍କ କାଳୀପୂଜାଙ୍କ ମା କାଳୀପୂଜା କରାଯାଏ।
ଆଜ୍ଞା ଆଜ୍ଞା। ଆଉ କିଛି କହିପାରିବେ ସେ ବିଷୟରେ ଯେମିତି କିି କଣ କଣ ସେ ପୂଜାରେ ହୁଏ?
ହଁ କାଳୀପୂଜାରେ ଆମର କାଳୀପୂଜାରେ ସାଧାରଣତଃ ଆମର ଦୀପାବଳି ଉସ୍ ସମୟରେ ହୋଇଥାଏ ଏହା ରାତ୍ରି ସମୟରେ ପାଳନ କରାଯାଇଥାଏ। ଭକ୍ତମାନେ ମା କାଳୀଙ୍କ ଆରାଧନା କରି ତାଙ୍କର ଆଶୀର୍ବାଦ ପ୍ରାର୍ଥନା କରନ୍ତି। ମା
ଆଜ୍ଞା। କିଛି ପିଠାପଣା କିଛି ବନା ଯାଇଥାଏ ସେଠି।
ହଁ ଆମର ସେଠି ସା ହଁ ବନ୍ଧୁ କହୁଛି ଆମର ସେଠି ହଁ ପିଠାପଣା ହୁଏ ବନ୍ଧୁ। ପିଠାପଣା ବୋଲେ ଉଁ କହିଲେ ବନ୍ଧୁ
ଆଜ୍ଞା
ସେଠି ଯେମତି ଫୁଲ ଉଁ ଫଳ ନଡ଼ିଆ ମିଠା ବିଭିନ୍ନ ପ୍ରକାର ଭୋଗ କରାଯାଏ।
ଆଜ୍ଞା
ଆ ଏ ଏଇଟା ରାତିରେ ଆଚ୍ୟୋଲି ବିଶେଷ କରି ରାତିରେ ହିଁ ପୂଜା କରାଯାଏ ବନ୍ଧୁ।
ହଁ
କାଳୀପୂଜାର ମହତ୍ଵ ହଉଛି ଅଶୁଭ ଶକ୍ତି ଉପରେ ଏ ଶୁଭ ଶକ୍ତିର ବିଜୟ କରିବା ଯେମିତି ଯେମିତି କହିବାକୁ ଗଲେ ବନ୍ଧୁ କଣ ଜଣେ ଦୁଷ୍ ଗୋଟେ ଦୁଷ୍ଟ ଶକ୍ତି ଅଛି। ତାକୁ ବିନାଶ କରିବା ପାଇଁ ମାଆଙ୍କର ଗୋଟେ ଶୁଭ ଶକ୍ତି ଦରକାର। ସେଥିପାଇଁ ମାଙ୍କର ଶକ୍ତି ବହୁତ ଥାଏ। ଏଥିପାଇଁ ଗୋଟେ ଆତ୍ମବିଶ୍ଵାସ ରହିବା ଦରକାର ମାଆଙ୍କ ପ୍ରତି। ତି
ଆଜ୍ଞା। ଆଉ କିଛି କହିପାରିବେ ମୁଁ ତ ଆଉ କିଛି ଯଦି କହିବେ ନା ମତେ ଆହୁରି ଟିକେ ଭଲ ଲାଗିବ ଶୁଣିକି ମତେ ବହୁତ ଭଲ ଲାଗୁଛି କି ଆପ ଆପଣ ଏତେ କିଛି ଜାଣିଛନ୍ତି କାଳୀ ପୂଜା ବିଷୟରେ।
ହଁ ବନ୍ଧୁ ମୁଁ ଆପଣଙ୍କୁ ଆଉ କିଛି ବି କହିପାରିବି କିଛି ଅସୁବିଧା ନାହିଁ। ହଁ ଏହା ଓ ଓଡିଶାରେ ବିଭିନ୍ନ ସହର ଗାଁ ରେ କାଳୀପୂଜା ବହୁତ ଆଡମ୍ଭର ପାଳନ କରାଯାଇଥାଏ ବିଶେଷ କରି କଟକ ଭୁବନେଶ୍ୱର ବାଲେଶ୍ଵର ବ୍ରହ୍ମପୁରୁ ଏହା ହେଉଛି ଗୋଟେ ସେମାନେ ସେଠି ଗୋଟେ ବହୁତ ଭଲ ଭଲ ମଣ୍ଡପ ସଜାକି କାଳୀ ପୂଜାକୁ ସଜେଇକି ମାଆଙ୍କୁ ସଜେଇ ବହୁତ ଭାହାରେ ଭଲ ଭାବରେ ପୂଜା କରାଯାଇଥାଏ।
ଆଜ୍ଞା ଆଜ୍ଞା ଯେମିତିକି ଆପଣଙ୍କ କହିଥିବା କଥାରୁ ମୁଁ ବହୁତ ଖୁସି ହେଲି। କି ଆପଣ ଏତେ ସବୁ କିଛି ଜାଣିଛନ୍ତି କିନ୍ତୁ ମୁଁ ଯାହାବି ଆପଣ ମତେ କହିଲେ। ସେଥିରୁ ଜଣା ପଡୁଛି ଆପଣଙ୍କର ଦେହ ବୋଧେ ଅସୁସ୍ଥ ଅଛି।
ନା ବନ୍ଧୁ, ଟିକେ ମତେ ବନ୍ଧୁ ଟିକେ ଥଣ୍ଡା ହେଇଯାଇଚି ବନ୍ଧୁ, କିଛି ନାହିଁ ଚଳିବ ବନ୍ଧୁ। ସେଇଟା, ଏତେ ବି ମୋର ଦେହ ଖରାପ ନାହିଁ, ଚଳିବ କିଛି ଦେହ ଠିକ୍ ଅଛି, କିଛି ଅସୁବିଧା ନାହିଁ ବନ୍ଧୁ, ଆଉ ମୁଁ ହେବ ବଲେ ସନ୍ଧ୍ୟାବେଳକୁ ଗଲେ କିଛି ଦେହ ପାଇଁ ଏ ଔଷଧ ନେଇ, ମୁଁ ତାକୁ ସେ ପାନ କରି, ଗରମ ପାଣି ସେ ସହିତ ପାନନ କରି, ଟିକେ କିଛି ସମୟ ପାଇଁ ବିଶ୍ରାମ କଲେ ତ ଦେହ ଟିକେ ଭଲ ଲାଗିପାରିବ ବନ୍ଧୁ, ଆଉ ବନ୍ଧୁ ଆପଣଙ୍କର ସହରରେ, ଆପଣଙ୍କ ସହରରେ ବନ୍ଧୁ କିଛି ଏମିତି ହୁଏ କି ପର୍ବ ଫର୍ବ?
ନିଶ୍ଚୟ, ଆମ ଗାଁରେ ବି ବହୁତ ଗୁଡ଼ାଏ ପର୍ବ ପାଳନ ହୋଇଥାଏ, ଯେମିତିକି ଆଷାଢ଼ ମାସରେ ଏବେ ଆ ପର ମାସ, ଯେମିତିକି ଆଷାଢ ମାସରେ ପଡେ ରଥଯାତ୍ରା। ଆପଣ ତ ଜାଣିଥିବେ ଦେବସ୍ନାନ ପୂର୍ଣ୍ଣିମା ଏବେ ଯାଇଚି, ପହରି ଦିନ ହିଁ ଦେବସ୍ନାନ ପୂର୍ଣ୍ଣିମା ଗଲା, ଭଗବାନ ସ୍ଵୟଂ ମିନ୍ସ ଜଗନ୍ନାଥ, ବଳଭଦ୍ର, ସୁ ମା ସୁଭଦ୍ରା ତିନି ଭାଇ ଭଉଣୀ ମାନେ ସେ ଶହେ ଆଠ ଘଡା ପାଣିରେ ଗାଧୋଇକିରି ଅଣସଣରେ ପଡିବେ ରଥଯାତ୍ରା ପର୍ଯ୍ୟନ୍ତ ଏବଂ ସେଇଦିନ ଅଣଶଣ ପଡିବା ଯୋଗୁ, ମା ଲକ୍ଷ୍ମୀ ତାଙ୍କଙ୍କୁ ଖେଚଡି ସବୁ କିଛି ସାଧା ଜିନିଷ ବନେଇକି ଦିଏ, ଫିର୍ ତାପରେ ବି ତାଙ୍କର ଯେମିତିକି ମାନେ ଦେହ ଠିକ୍ ହବନି ତ ଜଗନ୍ନାଥ ଜ୍ଵରରୁ ଉଠିଲା ପରେ, ସେ ତାଙ୍କ ମାଉସୀ ମା ଘରକୁ ବୁଲିବାକୁ ଯିଏ। ଏବଂ ଅଧର ପଣା କହିରେ ରୁହେ ଅଧରପଣା, ସବୁ ଅଧରପଣା, ଯେମିତିକି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଚି ମୁଁ ତ ବିଶେଷ କରି କିଛି ଜାଣିନି, ଯଦି ଆପଣ ଟିକେ ଜାଣିଥିବେ ମାନେ ମତେ କହିବି ପାରିବେ, ମୁଁ ଯେତ୍ ଏତିକି ଜାଣିଚି ଅଧରପଣା ହଉଚି ଆମର ମିନ୍ସ ସବୁ ଯୋଉ ଭକ୍ତ ମାନେ ଯୋଉ ଅସୁର ବିନା ସି ଏବଂ ଅ ଅତୁପ୍ତ ଆତ୍ମା ବୁଲିଥାନ୍ତି ସେମାନେ ମୁକ୍ତି ପାଇବା ପାଇଁ ବୋଲିକିରି ଭଗବାନ ନିଜ ପଣା ମିନ୍ସ ଗାଧୋଇ ଥାନ୍ତି, ଅଧରପଣା ଗଡ଼ା ଯାଏ, ଭାଙ୍ଗ୍, ମାଟି ହାଣ୍ଡିକୁ ଭଙ୍ଗା ଯାଏ। ଏମିତି ଅଧରପଣା ଜାତିକି, ସେଇ ସବୁ ପାନ କରିକିରି ସମସ୍ତେ ତୃପ୍ତି ମିନ୍ସ ଆତ୍ମାକୁ ଶାନ୍ତି କରିଥାନ୍ତି, ଏଇଟା ଏହା କଣ ସତ?
ହଁ ବନ୍ଧୁ, ଏଇ ଏଇ ଜି
ହଁ ବନ୍ଧୁ କୁହନ୍ତୁ?
ଏଇ ଜି ଏଇ ଜି ଏଇ ଜିନିଷ୍ ହେଉଚି ସତବନ୍ଧୁ। ରଥଯାତ୍ରା ହଉଚି ଓଡ଼ିଶାର ଗୋଟେ ସବୁ ସବୁଠାରୁ ଗୋଟେ ବଡ଼ ଏବଂ ପ୍ରସିଦ୍ଧ ହିନ୍ଦୁ ପର୍ବ ଆମର। ଏ ଏ ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟ ତିଥିରେ ଏହି ପର୍ବଟି ପୁରୀ ପୁରୀର, ପୁରୀ ଗୋଟେ ସ୍ଥାନ ଅଛି ଆମ ଓଡିଶାରେ, ସେଠି ଅନୁଷ୍ଠିତ ହୁଏ। ଏଥିରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କର ବଡ଼ ଭାଇ ହେଉଚନ୍ତି ବଡ଼ଭଦ୍ର ଏବଂ ତାଙ୍କର ଭଉଣୀ ସାନ ଭଉଣୀ ସୁଭଦ୍ରା, ସୁନ୍ ରଥରେ ସୁନ୍ଦର ଭାବରେ ବି ବିରାଜମାନ କରନ୍ତି, ଓ କୁଣ୍ଡିଚା ମନ୍ଦିରକୁ ବିରାଜମାନ କରି, ଗୁଣ୍ଡିଚା ମ
କ୍ଷମା ଚାହୁଁଚି, ଆପଣଙ୍କ ସହିତ କଥା ହେଇ ମୁଁ ବହୁତ୍, ମତେ ଭଲ ଲାଗିଲା। ଧନ୍ୟବାଦ ବନ୍ଧୁ, ଜୟ ଜଗନ୍ନାଥ।
ଠିକ୍ ଅଛି ବନ୍ଧୁ, ଜୟ ଜଗନ୍ନାଥ ବନ୍ଧୁ।